ଖାଇବୁ? ହ୍ୟାଲୋ ମୁଢି ମ୍ୟାଡମ୍ ନମସ୍କାର କଣ କରୁଛନ୍ତି? ହୁଁ ହୁଁ ମୁଁ କହିଲି କଣ କରୁଛନ୍ତି?
ଏ ବସ, ଆପଣ?
ମୁଁ ଏଇଠି ଜଷ୍ଟ ବସିଥିଲି ଉ ଗଡୁଥିଲି ଟିକେ ଆପଣଙ୍କ ସହିତ କଥା ହେବି ବୋଲି ବାହାରକୁ ଆସିଲି ଆଉ।
ହୁଁ ହୁଁ ଆଉ ଖାଇଆ ପିଆ? ନା ଆମର ଖାଇଆ ପିଆ ହେଇନି ସକାଳେ ଖାଇଥିଲୁ ଆଉ। ଆପଣଙ୍କର?
ହଁ ମୁଁ ବି ତ ମୁଁ ବି ତ ସେଇ ସକାଳେ ଜଳଖିଆ ଖାଇଥିଲି ମୁଁ ଆଉ କିଛି ଖାଇନି। ମୁଁ ଖାଇଥିଲି ଉପମା ଖାଇଥିଲି ଆଉ ତରକାରୀ ଖାଇଥିଲି, ଆଉ କିଛି ଏଇନା ମୁଁ ଖାଇନି ରୋଷେଇ ତ ଚାଲିଛି ସରିନି ରୋଷେଇ ଆଉ ଟିକେ ଗଲେ ଖାଇବି ଆଉ। ଆମର ତ ସେଇ ଗୋଟେ ରୁ ଦିଟା
କିଚନ୍ତି ନା ଘରେ ମାଲି
ମାମା କରନ୍ତି ମୁଁ ବି ମାନେ ଶିଖିଛି କିନ୍ତୁ ମୁଁ କରିପାରେନି ଠିକ। ସେ ଭଲ ହୁଏନି ରୋଷେଇ ଇଛା ହୁଏ କରିବା ପାଇଁ କିନ୍ତୁ ମୁଁ ମାନେ ଭଲ ହୁ କଣ କହିଲେ? ଏମତି ନାଇଁ ଭାତ କରିଦେବି ତାପରେ ଆଉ ଏମିତି ଡାଲମା ହଉ ତାପରେ ଯା ଯାହା କରିପାରିବି ସବୁ କିଛି କରିପାରିବି କିନ୍ତୁ କଣ କହିଲେ ଲୁଣ ଆଉ ହଳଦୀ ଏସବୁ ଟିକେ ପକେଇ ପାରେନି। ମସ ହେଲେବି ଯଦି ମସଲା ତରକାରୀ କରିବି ତାହେଲେ କେତେବେଳେ ଅଧିକ ମସଲା ପକେଇ ଦେଇଥିବି ପୁରା। କମ ମସଲା ପକେଇଲେ ଘରେ ଚଳେଇଦବେେ କିନ୍ତୁ ପୁରା ଅଧିକ ମସଲା ପକେଇଲେ ଭଲ ଲାଗେନି ନା ମସଲା ମସଲା ଖାଇବା ପାଇଁ। ତ ସେଥିପାଇଁ ମୁଁ ସେଥିପାଇଁ କରିପାରେନି।
ଆଜ୍ଞା।
ଠିକ ସେ ସବୁ ରୋଷେଇ କରିପାରେନି ଏମିତି ଆସିଛି ଭାତ ଆସିଛି। ଆଉ ଏମତି ଚିକେନ ନହଙ୍ଗା ଆସିଛି କିନ୍ତୁ ମାନେ କୌଣସି ଜିନିଷ ପକେଇନି ମାମା ସବୁ ପକେଇଦେବେ ମୁଁ ଖାଲି ଏମିତି ଘ ତ ଖଣ୍ଟି କରିଦେବି ଆଉ ଆଉ ଏମିତି
ଆଜ୍ଞା ଆଜ୍ଞା ଆଜ୍ଞା ହଉ ଆପଣ ଏବେ ଆପଣଙ୍କ ଏଇକିନା କେ ଆପଣଙ୍କୁ ଏବେ କେତେ ବର୍ଷ ଝିଅ?
ମତେ ବାଇଶି।
ହଁ ଏତେ ଛୋଟ ପିଲା ଟାଏ କରିବ ଆଉ ଆଗକୁ ଆଉ। ଆମେ ବି ତମ ବୟସରୁ ମୁଁ ବି କିଛି ହଁ ତମ ବୟସରୁ ମୁଁ ବି କିଛି ରୋଷେଇ ଶି କିି ନଥିଲି ମ୍ୟାରେଜ୍ ପରେ ପରେ ନିଜେ ନିଜେ କରୁ କରୁ ଆସ୍ତେ ଆସ୍ତେ ସବୁ କଲୁ ଆଉ।
ଅଁ ହଁ ତ ସେଥିପାଇଁ ଆ ପଢାପଢି ଭିତରେ ତ ଆଉ ବି ରୋଷେଇବାସ ସେମ୍ ତି କିଛି ଶିଖା ଶିଖି ନାହିଁ ନା। ତାପରେ ମୁଁ ବି ପିଲାଙ୍କୁ ଟିଉସନ୍ କରୁଚି ଉଁ ନିଜେ ପଢୁଚି ତାପରେ ସେଥିପାଇଁ କା ଆଉ କିଛି ଶିଖିଆକୁ ହିଁ ଟାଇମ୍ ନାଇଁ ଠିକ୍ ସେ ଏମ୍ ତି ଦେଖି ଦେଖି ସବୁ ଶିଖିଲିଣି କିନ୍ତୁ ମାନେ କଲା ବେଳକୁ ଟିକେ ହଉନି ଆଉ ଖାଇବା ଟା ଭଲ ଲାଗୁନି।
ହଁ ଆସ୍ତେ ଆସ୍ତେ କରୁ କରୁ କରିବ। ଆଗେ ରେଷେଇ ଟା ଖରାପ
ହୁଁ ହୁଁ।
ଆଗେ ରୋଷେଇ ଟା ଖରାପ ହଉ ହଉ ଆସ୍ତେ ଆସ୍ତେ ଭଲ ହବ।
ଅହ ମାନେ ମାମା ସବୁ ପକା ପକି କରିଦେବ୍ ମୁଁ ଖାଲି ସେ ଘଣ୍ଟା ଘଣ୍ଟି ହେଲା ମୋର ରୋଷେଇ।
ହଁ ହଁ।
ଭଜା ଭଜା ହଉ ମାମା କହିବେ ନାଇଁ ମୁଁ ଘୋରେଇଚି ତୁ କ ଘଣ୍ଟା ଘଣ୍ଟି କରିଦେ ଲୁଣ ହଳଦୀ ମତେ ଟିକେ ପ କେଇ ପାରେନି ନା ସେଥିପାଇଁ ଆଉ।
ମୁଁ କହିଲି ସେ ଝିଅ ଯିଏ କଥା ହୁଅନ୍ତି ସିଏ ଆପଣଙ୍କ ସାନ ଭଉଣୀ ବୋଧେ?
ଆଜ୍ଞା ଆଜ୍ଞା ସାନ ଭଉଣୀ ହବ। ଆଉ ଆପଣଙ୍କୁ ପିଠାପଣା ଆସ୍ ଆସିଚି?
ହଁ ମତେ ସବୁ ଆସିଚି ଶା ଶୂ ଘରକୁ ଆସିଲା ପରେ ଯାହା କରିବୁ ନିଜେ ଆଉ।
ଅହ ଆପଣଙ୍କୁ କଁ କଁ ଆସିଚି?
ମତେ କାକରା ପିଠା ଆସ୍ ଚି ଚ କୁଳି ପିଠା କାକରା ପିଠା ଚକୁଳି ପିଠା ପୋଡ଼ ପିଠା ଏମ୍ ତି ଏଣ୍ଡୁରି ପିଠା ଆଉ ଆରିସା ପିଠା ଏମ୍ ତି ଆମେ ସବୁ ଘରେ ହୁଏ ଆମର ବହୁତ ପ୍ରକାର ପିଠା ହୁଏ। ପ୍ରାୟ ଆମ ବୋଉ ବତ୍ ପ୍ରକାର ପିଠା କରିଦିଅନ୍ତି। ଆମେ ସେମ୍ ତି ତାଙ୍କ ସହିତ ସବୁ ତିଆରି କରିଦିଅଉ ଆଉ।
ହଁ ହଁ। ନାଁ ହାଲୋ ହଁ କୁହନ୍ତୁ।
ହାଲୋ।
ମୁଁ କଇଲି ହୁଁ ହୁଁ ହାପଣ ଶୁଭୁଚି। ମୁଁ କଲି ନାଇଁ ଆମ ମାମା ଆମେ ଆଜ୍ଞା କଁ ହେଲା? ମୋ ମାମାଙ୍କୁ ମାନେ ବି ଏତେ ପିଠା
କୋ ପିଠା ହୁଏ?
ମୋ ମାମାଙ୍କୁ ପିଠା ସେତେ କିଛି ଜଣା ନାହିଁ କାଇଁନା ଆମେ ଯୋଉ ଠି ଅଛୁ ସହରାଞ୍ଚଳରେ ଅଛୁ ତ ଗାଁରେ ନାହୁଁ ନା ତ ଗାଁରେ ଆଈ ଆଉଁ ମୋ ଜେଜେ ମାମା ସେମାନେ ସବୁ ପିଠାପଣା ଭଲରେ ଶିଖି୍ସନ୍ତି ମାମା ବି ଟିକେ ଶିଖିନାହାଁନ୍ତି ବାହାଘର ପରେ ପରେ ଆସିକି ଆମେ-ମାନେ ବାବା ଏଇଠି ଚାକିରୀ କରୁ ଥିଲେ ତ ସେ ଏଇଠି ହିଁ ରହିଲେ। ଆଉ ସେମତି କିଛି ଆଉ ମାନେ ମାମା ବି ଠିକସେ ଶିଖିନାହାଁନ୍ତି। ଏମତି ଯାଇ ଏହି ଚକୁଳି ଚକୁଳି ପିଠା ହଉ, ଏମତି ଇଟିଲି ପିଠା ହଉ, ଏମିତି ଶିଖିଛନ୍ତି, ପୋଡ ପିଠା ହେଙ୍କା ଏସବୁ ଶିଖି ନାହାଁନ୍ତି ଗାଁରୁ ଆମର ପଠାନ୍ତି ଉମ୍ ପର୍ବକୁ ଅଜା ଘର ପଠାନ୍ତି, ଆଉ ମୋ ମାମା ଯିଏ ମୋ ଜେଜେ ମାମା ଯିଏ ସିଏ ବି ପଠାନ୍ତି ଆମେ ଖାଉ ନହେନାଇ ଏମତି ମାନେ କରିବାକୁ ସେମତି କିଛି ସୁବିଧା ନାହିଁ ପିଠାଅଙ୍ଗା ଭଲରେ କରିବା ପାଇଁ ସୁବିଧା ନାହିଁ ଗ୍ୟାସ୍ ସ୍ ସବୁ କିଛି ତ ବାଗ ଲାଗେନି ନା।
ଆଜ୍ଞା।
ଆମେ ଯେତେବେଳେ କରୁ ଏମିତି ଯୋଉ ସୁଜିରେ ଯୋଉ ହୁଏ ଯୋଉ କଣଟି କାକେରା ନା ମଣ୍ଡା ସେଇଟା ହୁଏ ଆଉ ଏମତି ହଁ। କାକେରା ହୁଏ ଆଉ ଯୋଉ ଚକୁଳି, ଇଟିଲି ସେତିକି ମୋ ମାମା କରନ୍ତି, ମୁଁ ବି ଚକୁଳି ମାନେ ଭାଗନାପ କିଛି ତ ଜାଣିପାରିବିନି ଏମତି ତିଆରି କରେ ମାନେ ନିଜେ ଖାଇଲା ବେଳକୁ ଖାଇଆକୁ ଇଚ୍ଛା ହେଲେ ନିଜେ ତିଆରି କରିକି ନିଜେ ଖାଇପାରେ କିନ୍ତୁ ଏମତି
ନିଜ ଘରେ ବି। କିଛି ଭାଗ ମାପ ନଥାଏ ଦିଏ ଚାଉଳ ପାଣିରେ ପକାଅ, ବିରି ପକାଅ, ସେମତି ବାଟି ଦେବେ କରିବେ ଆଉ।
ହୁଁ ନା ମାମା ପକେଇ ଦିଅନ୍ତି ମୁଁ ଗ୍ରାଇଡିଙ୍ଗ କରିଦିଏ, ଚକୁଳି ବି ସିଏ ବି କରିଦି ଦେ କିନ୍ତୁ ମାମା କଲେ ସଫ୍ଟ ଲାଗେ ମୁଁ କଲେ ବହୁତ କାଠୁଆ କାଠୁଆ ଲାଗେ। ସେଥିପାଇଁ ମତେ ମୋ ନିଜେ ଖାଇବା କେବେ ବି ମତେ ଭଲ ଲାଗେନି ମୋ ହାତ ରୋଷେଇ ଖାଇବା।
ସବୁ ପିଲାଙ୍କୁ ନିଜ ମା ହାତ ରୋଷେଇ ହିଁ ଭଲ ଲାଗେ ଯେତ ଯେତେ ନିଜେ କର ନିଜ ମା କିନ୍ତୁ ରାନ୍ଧିଦେଲେ ନିଜକୁ ଭଲ ଲାଗେ।
ମାମା କଲେ ଭଲ ଲାଗେ, ଆଉ ଯିଏ କଲେ ଭଲ ଲାଗେ। କିନ୍ତୁ ମୁଁ ନିଜେ ନିଜେ କଲେ ମତେ ଜମା ବି ଭଲ ଲାଗେନି କାହିଁକିନା ମୁଁ ଭଲ ହିଁ କରେନି କାଇଁ ମୁଁ
ଆପଣଙ୍କ ମା କଣ ମା କଣ କରନ୍ତି?
ମୋ ମାମା ଏମିତି କିଛି ନାହିଁ ହାଉସ ୱାଇଫ୍ ଅଛନ୍ତି ସିଏ ଏମିତି କିଛି କରୁନାହାନ୍ତି। ସେମିତି ଘରେ ରୋଷେଇ ବାସ ଏମିତି ସିଲେଇ ବି ଶିଖିଛନ୍ତି କିନ୍ତୁ କାହାର ସିଲେଇ ଫିଲେଇ କରୁନାହାନ୍ତି ନିଜେ ଆମର ନିଜେ
ନିଯେ ନିଜର ହଁ ନିଜର
ଏମିତି ସିଏ ଘରେ
ବାହାରେ ଯାହା ହେଲେ ବି ଅଲଗା ସିଲେଇ କରିବାକୁ ଦବୁ ମାନେ ବହୁତ ପଇସା ବି ନିଜେ କିଛି ସିକ୍ ଶିଖିଥିଲେ ଭଲ।
ହୁଁ, ହୁଁ ମୁନି ବାହାରେ କହୁଛି ଛନ୍ତି ଯେ ମାମାଙ୍କୁ ଟାଇମ ନାହିଁ ତାପରେ ଆମେ ପାଠ ପଢୁଛୁ। ଉଁ ଆମ ମାନଙ୍କ ପାଇଁ ସବୁ ଖାଇବାକୁ ଟିଫିନ ଆମର ମୋର ଗୋଟେ ଭାଇ ଅଛି ତାକୁ ଟିଫିନ କରିକି ଦିଅ ସକାଳୁ ସେ ସ୍କୁଲ ନେଇକି ଯିବ ମୋ ମତେ ଦିଏ ମୁଁ ନେଇକି ଯିବି। ମୁଁ ବି କିଛି ଘର କାମ କରିପାରିନି ଯେହେତୁ ମୁଁ ଟିଉସନ ଫିଉସନ କରେ ତ ମୁଁ ବି ସେ ମୁଁ ବି କଣ କେଇ କିଛି ଆଉ କରନ୍ତିନି। ବାବା ସିଏ ବି ନେଇକି ଯିବେ ତ ସକାଳୁ ଘରେ ଟୋଟାଲ କାମ ହିଁ ରହିଯାଉଛି। ତ ସେଥିପାଇଁ ତ କୌଣସି ବାବା ମାମା ଆଉ କିଛି କରିବାକୁ ଟାଇମ ହିଁ ତାଙ୍କୁ ନାହିଁ।
ହୁଁ ଆଜ୍ଞା।
ଆଉ ତାପରେ ମାମା କଣ କରବେ ତାଙ୍କୁ ତ ଟାଇମ ତ ଟୋଟାଲ ନାଇଁ ଟାଇମ ଥିଲେ ହଁ କଣ ଗୋଟେ ଫ୍ରି ଟାଇମରେ କଣ କରିଦେବେ।
ଆଜ୍ଞା ଆଉ ପୁରୀ ଏରିଆ ପୁରୀ ଏରିଆ କେତେ ଥର ବୁଲି ଯାଇଛନ୍ତି ପୁରୀ?
ହୁଁ ବହୁତ ମୋ ମାମା ମାନେ କହିବେ ଯେ ଆମେ ପଛେ କୁଆଡେ ନ ଯିବା କିନ୍ତୁ ନିହାତି ଜଗା ଦର୍ଶନ କରିବାକୁ ଯିବା। ସେ ପ୍ରତ୍ୟେକ ମାସକୁ ଥରେ ଆମେ ପ୍ରାୟ ଯାଉ। ମାସକୁ ଥରେ ଆମେ ଗଲେ ମାନେ ସେ କୁଆଡେ ବି ନଗଲେ ବି ଚଳିବ ମୋ ମାମାଙ୍କର। କିନ୍ତୁ ଜଗା ଦର୍ଶନ କରିବାକୁ ନିହାତି
ଲୋକଙ୍କର ସବୁ ଲୋକଙ୍କ ମନରେ ଥାଏ ମୁଁ ଯାଇ କେମିତି ଏ ଜାଗାକୁ ଦେଖିବି, ଯେତେ ଯୋଉଆଡେ ଯାଉ ପୁ ପୁରୀ ଗଲେ ଆଉ ତା ଭାବନା ଟା ଅଲଗା। ଜଗାକୁ ଦେଖିଦେଲେ ଖୁସି ଆଉ କୋଉଠି ଅଛି।
ହୁଁ ତାପରେ ଆଉ ଆଉ ଗୋଟେ କ ଥା ମୋ ମାମାନଙ୍କୁ କୁଆଡେ ଯିବାକୁ ପସନ୍ଦ କରେନା ଅଧ ମାନେ ଅଧିକ ସବୁ ପ୍ରତ୍ୟେକ ମାସରେ ଲିଙ୍ଗରାଜ ଏଯ ଏଇ ଯୋଉ ସଂକ୍ରାନ୍ତି କି ସଂକ୍ରାନ୍ତି ଆଉ ପୁରୀ। ଆଉ ସେଥିପାଇଁକା ଏବେ ତ ଆଉ ଲିଙ୍ଗରାଜ ମାନେ ଯାଉଛନ୍ତି। ମଝିରେ ଗୋଟେ ଗୋଟେ ମାସରେ ପୁରୀ ଯାଇ ହଉନି। ତାଲେ ଗହଳି ଏବେ ଅଧିକ ରହୁଛନ୍ତି ନା ଏ କିନ୍ତୁ ଏବେ କେତେବେଳେ କେମିତି ଗୋଟେ ମାସରେ ସବୁ ମାସରେ ତ ହୁଁ।
ଭଲ ଆଗେ ଭଲ ଫାଙ୍କାର ଲୋକ ଦେଖିପାରୁଥିଲେ ଏବେ ଯୋଉ ଲୋକ ଜାମ ହଉଛନ୍ତି କେତେ କଷ୍ଟ ଛୋଟ ଛୋଟ ଛୁଆକୁ ବି ନେଇକି ଗଲେ ବହୁତ କଷ୍ଟ।
ହୁଁ ହୁଁ ତ ସେଥିପାଇଁ କିନା ମାମା ଆଉ ଆମେ ଯାଉଛୁ ପ୍ରତ୍ୟେକ ମ ମାସେ ଦିଇ ମାସକୁ ଥରେ କିନ୍ତୁ ପ୍ର ତ୍ୟେକ ମାସରେ ଏବେ ଆଉ ଯାଇ ହଉନି। ଏମିତି ଦି ମାସକୁ ଥରେ ଯାଇ ହଉଚି। କେତେବେଳେ ଆଉ ଗୋଟେ ମାସ ଛାଡିକି ତିନି ମାସ ହେଇଯାଉଚି। ଦିନମାନେ ମୋ ମାମା ସବୁବେଳେ କହିବେ ଆଉ କୁଆଡେ ବି ବୁଲିବାକୁ ଯିବାନି। ଆମେ କେବଳ ମାନେ ଜଗା ଦର୍ଶନ ଟିକେ କରିକି ଆସିବା ସେତିକି ହେଲା ତାଙ୍କ ଶାନ୍ତି।
ହୁଁ ହୁଁ।
ତ ଯାଉଚୁ। ଏବେ ଆପଣ ଯିବେ ରଥଯାତ୍ରା କୁ?
ନାଇଁ ଝିଅ ଆମର ଏ ଏବର୍ଷ ତ ନାଇଁ ନାଇଁ ମୁଁ ତ କୋଉ ବର୍ଷ ବି ରଥଯାତ୍ରାକୁ ସେ ଭାଗ୍ୟରେ ନାହିଁ ଦେଖିନି। ଆଉ ଏବ ବର୍ଷ ବି ଯାଇ ହବନି।
କେବେ ବି ଦେଖିନାହାନ୍ତି?
ନାଇଁ ନାଇଁ ଆମର ଏ ପାଖରେ ଆମର ଏ ଘର ପାଖରେ ଏ ମୋ ଘର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ହେଇଚି ସେ ଠାକୁରଙ୍କର ହୁଏ ବହୁତ ଥର ଯାଇଚୁ ଦେଖିଚୁ। କିନ୍ତୁ ପୁରୀ ଯିବା ଆଉ ନାଇଁ ଭାଗ୍ୟରେ। ପ୍ରକୃତ ରେ ଜଗା ଇଚ୍ଛା ବିନା କିଏ ତାକୁ ଦେଖି ହଁ ମୁଁ ପୁରୀ ବହୁତ ଥର ଯାଇଚି କିନ୍ତୁ ମୁ ରଥଯାତ୍ରା ଟାଇମ ରେ କେବେ ଯାଇନି।
ଓ ହୋ ନା ଆମେ ରଥଯାତ୍ରା କ ଯଦି ନ ଯାଇପାରୁ ଆ ଯୋଉ ସୁ ସୁନାର ବେଶ ନନେ ଯୋଉ କଣ ଅଙ୍କ ଅଧୁରା ଅଧୁରା ପଣା ନା କଣ ମୁଁ ତ ଠିକ ସେଇଟା କହିପାରିବିନି ହୁଁ ହୁଁ ସେତେବେଳେ ଯାଉ। ଆମେ ଯାଇଚୁ ଆମେ ଯଦି ନ ଯାଇପାରିବୁ ରଥଯାତ୍ରା ଦିନ ତାପରେ ଯୋଉ ଯାହା ହବ ବି ଆମେ ଯାଉ।
ଉଁ ହୁଁ ହୁଁ।
କି ନହଲେ ସେ ଯୋଉ ଗୁଣ୍ଡିଚା ମନ୍ଦିର ଯୋଉ ମାଉସୀମା ମନ୍ଦିର ତ ସେଠିକି ନହେଲେ ଯାଇକି ପହଞ୍ଚିବୁ ଯଦି ରଥଯାତ୍ରା ଟାଇମ ରେ କାଇଁ ନା ବହୁତ ଭିଡ ରୁହେ ନା। ଅଁ ହଁ ସେଥିପାଇଁ କା ଉଁ ଆମ ମାନଙ୍କୁ ନେଇକି ଗଲେ ଟି ବାବା ମମି ଟିକେ ଦେଖିବି ଠିକ ସେ ପାରନ୍ତିନି। ଆଉ ସେଇଥିପାଇଁ କା ଉଁ ଗୋଟ ଟେ ଗୋଟେ ଥର ବାବା ମମି ଏକା ରଥଯାତ୍ରାରେ ନାଇଁ ନାଇଁ ଆମେ ପଳେ ନାଇଁ ପଳେଇ ଆସୁ ନାଇଁ ନାଇଁ ପଳେଇ ଆସୁ। ଆମେ ରହୁନୁ ଆମେ ଆମେ ରାତ ରାତି ରାତି ଯିବୁ ରାତି ରାତି ଆସିବୁ ଆଉ ଯଦି ଉଁ ରାତିରେ ଗଲେ ଫାଙ୍କା ଟିକେ ରୁହେ ନା।
ହଁ ହଁ ରାତି ଆମେ ବି ଥରେ ଯାଇଥିଲୁ ହୁଁ ଆମେ ବି ଥରେ ଯାଇଥିଲୁ ଉଁ ହଉ ଝିଅ ମୁଁ ରଖୁଚି ଆଁ ପରେ କଥା ହ ଅ ହଉ ପରେ କଥା ହବା।
ଆଜ୍ଞା ଆଜ୍ଞା ହୁଁ।